ହାଲୋ।
ଜୟ ଜଗନ୍ନାଥ କଣ କରୁଚ?
ଜୟ ଜଗନ୍ନାଥ ଦିଦି କଣ କରୁଚ ବସିଛି ଆଉ କଣ କରିବି କଣ କରୁଚ କି?
ଏଇ ଏବେ ଏବେ ଖାଇକି ଜଷ୍ଟ ଉଠିଲି।
ଓହୋ କଣ ବର୍ଷା ଫର୍ଷା ହଉଚି ନା ନାଇଁ
ହଁ ବର୍ଷା ବହୁତ ହଉଛି। ଏତେ ମାତ୍ରାରେ ବର୍ଷା ହଉଚୁ କୁହନି ହଁ।
ପାଗଟା ଆକ୍ଚଲି ଭଲ ଲାଗୁଛି ବର୍ଷା ହଉଛି ଖରା ନାହିଁ କିନ୍ତୁ କୁଆଡେ ଟିକେ ଯାଇ ହଉନହିଁ ଆଉ ଉପରେ ଘର ଭିତରେ ରହିଆକୁ ପଡୁଚି ଆଉ
ବର୍ଷା ଯେ
ହଁ। କଣ ଆଜି ଖାଇଲି ରୁଟି ଆଳୁ ତରକାରୀ ଆଉ ସୁଜି।
ହଁ ହଁ।
ଆଁ ତମର ଖାଇବା କଣ ହେଇଥିଲା ହଁ ହଁ।
ଖାଇଲି ଚକୁଳି ପିଠା ଆଉ କଣ କୁହନ୍ତି ପୁରା ସବୁ ପରିବା ମିଶିକି ଗୋଟେ ତକାରୀ ହେଇଥିଲା।
ଓହୋ ହଁ ମୁଁ ସକାଳୁ ସେମିତି ଖାଇଥିଲି ଚକୁଳି ପିଠା।
ଚକୁଳି ପିଠା ତ କେତେ ଭଲ ତମେ ଜାଣିନ ଭାରି ବଢିଆ ଲାଗେ ପୁରା ଗରମ ଗରମ ହେଇଥିବ। ପତଳା ପତଳା ଆଉ କହନ୍ତୁ ସେଇଟା ପୁରା କଡୁକାଡୁ ଟାଇପ ର ଲାଗୁଥିବ।
ଆହୁରି ଚକୁଳି ପୁଡା ଯଦି ପକେଇକି ଖାଇଛ ଯୋଉ ପିଆଜ ଭୁଷୁଙ୍ଗା ପତ୍ର
ହୁଁ ହୋଉ ହୋଉ ସିଏ ତ ଆହୁରି ବଢିଆ ଲାଗେ ଚକୁଳି ପିଠରେ ପିଆଜ ବୁ ଭେସୁଙ୍ଗା ପତ୍ର କଞ୍ଚା ଲଙ୍କା ଅଦା ହଁ ମୁଁ ଖାଇଛି କାଲି ଖାଇଥିଲି।
ଯଏ।
ହଁ ଆଜି ମୁଁ ଗୋଟେ ନୂଆ ଚକୁଳି ପିଠା ଖାଇଲି। ବାରିବଦା। ହଁ ନୂଆ ଚକୁଳି ପିଠା କହିବି କେମିତି ଖାଉଥିଲି ତମେ ବି କରିକି ଖାଇବ। ଚକୁଳି ପିଠା କୁ ନୁହକି ମାନେ ଫାଷ୍ଟ କଣ କହିଲ ଅରୁଆ ଚାଉଳ ଦିକପ୍ ବିରି ଗୋଟେ ବଟାକୁହଵ ଆଉ ଲୁଣ ଟିକେ ପକେଇଦେ
ଓ ହଁ।
ଦବସାଦ ଅନୁସାରେ ଘିଅରେ ହେଲା କିଏ ହ ପିଠା ପିଝିବ ଆଉ ପାଣି ତ ଜାଣିଥିବ ଆବଶ୍ୟକ ଅନୁସାରେ ଚାଉ ଚାଉଳ ଆଉ ଵିରିକୁ ଚାରି ରୁପାଞ୍ଚ
ହଁ। ହୁଁ ହୁଁ।
ମାନେ ଚାଉଳ ଚାଉଳ ବି ପାଣି ବାହାର କରି ଆଉ ଗ୍ରାଇଣ୍ଡର ବିରି କୁ ଅଳ୍ପ ଅଳ୍ପ ଦେଇ ଅଳ୍ପ ପାଣି ଦେଇକି ଏକେଦମ୍ ପୁରା ଚିକଣ ହେଲା ପର୍ଯ୍ୟନ୍ତ ବାଟିବ। ତାପରେ ଚାଉଳକୁ ନୁହଁ ଏପରି ଚିକଣ କରିକି ବାଟିବ ମାନେବୁଲୁଥିବ ମାନେ ବାଟି ସାରିଲା ପରେ ସେଟା ହାତକୁ କେମିତି ଲାଗୁଛି ହେଲା ତାକୁ ଦିଟା କ ତା ତାକୁ ଦିଟାଆକୁ ବା ମାନେ ପାତ୍ରରେ ପକେଇକି ତାକୁ କଣ କରିବ କହିଲ ଗୋଳେଇବ ତାପରେ ତାପରେ ପିଠୋ ମାନେ ଯୋଉ ବାଟର ଟା କୁହନ୍ତି ପି ପିଠୋଉଟା ସେଇଟା ମୋଟା ଆଉ ପତଳା ହେବା ମାନେ ବେଶୀ ମୋଟା ହବନି କି ବେଶୀ ପ ହବନି ମଝି ମଝି ରହିବ। ତାପରେ ତାକୁ ନୁହଁ କି ଦିନି ଦୁଇରୁ ତିନି ଘଣ୍ଟା ପୂରା ପୂରି ଘୋଡେଇ ଦବ ହେଲା ତା ସେଇ ମାନେ ଘୋଡେଇ ଦେଲେ ନା ପିଠା ଟା ପୁରା ସଫ୍ଟ୍ ଆସିବ ତାପରେ ତେ ଗ୍ୟାସ ରେ ତ ଜାଣିଥିବ ତାୱରେପ ଏକି ତାକୁ ଲେଉଟା ଲେଉଟି କରିବ ତାପରେ ତାୱରେ ଘିଅ ଦେଇକି ମାନେ ଗ୍ରୀସ୍ ମାନେ ଗ୍ରୀସ୍ ଯେମିତି ଘସନ୍ତି। ଘିଅ ଟାକୁ ନହଲେ ତେଲଟାକୁ ପୁରା ଘସିଦବ ଖାସ୍ କରି ଘିଅରେ କଲେ ବହୁତ ସୁନ୍ଦର ଲାଗେ ଖାଇବାକୁ ହେଲା।
ଓ ହ।
ତାପରେ ନୁହେଁକି ବଡ ଚାମଚ୍ ରେ ପିଠୋଉ ନେଇକି ତାକୁ ତାପରେ ପକେଇବ ନ ହଲେ ତ
ହୁଁ।
ମାନେ କମ ତାପରେ ଗ୍ୟାସ ଟାକୁ ପୁରା ଦୋସା ପରିକା ତାକୁ କରିବ ଆଉ।
ଅ ହ।
ଭାରି ବଢିଆ ଲାଗିବ ତମାଆଡେ କେମିତି ହୁଏ ଚକୁଳି ପିଠା ଏମିତି ହୁ ଏଟି? ଚକୁଳିି ପିଠା ସହିତ ତ ଗୁଗୁନି ବଢିଆ ଲାଗେ।
ହଁ ଆମର ଚକୁଳି ଦିଦି କନେ ଟିକେ ଯୋଉ ମେଥି ଯୋଉ କୁହନ୍ତିନି।
ହୁଁ ହୁଁ।
ମୁଁ କହିଲି ତମେ ଯୋଉ କହିଲନି ଯୋଉ ଅରୁଆ ଚାଉଳ ଆଉ ଯୋଉ ବିରି ତା ସହିତ ଟିକେ ଟିକେ ମେଥି ଅଳ୍ପ ଟିକେ ବା ତା ଫେବ ଟା ଟିକେ ଆସିବା ପାଇଁ ସେଇଟା ଟିକେ ପ ଦେଲେ ବି ତା ଫେବଟା ଟିକେ ଭଲ ଲାଗେ। ହଁ ସେଟା ସ୍ପଞ୍ଜି ଟାଇପରେ ଟିକେ ହୁଏ ବି ଆଉ ଟିକେମେ କସାଲାଗୁଥୁବ ତ କେମିତି? ହଁ ମେଥି ବି ମା ପକେଇକି କରନ୍ତି ଟିକେ ଭଲ ଲାଗେ ମେଥିର ଟିକେ ଫେବ ଟା ଟିକିେ ଆସେ ବେଶୀ ନୁହେଁ। ବେଶୀ ପିତା ଲାଗିବ ନା ଟିକେ ଫ୍ଲେବର ଟିକେ ଆସିବା ପାଇଁ ମେଥିିଁ ପକାନ୍ତି ଭଲ ଲାଗେ ହୁ ଆଉ ଯୋଉ ଚକୁଳି ପିଠା ସହିତ ତ ମଟର ଆଳୁ ତରକାରୀ ତ ପୁରା ଜମିଲା ଆଉ। ହ୍ୟାଲୋ ହ୍ୟାଲୋ ଦିଦି ଶୁଭୁଛି କି ନାହିଁ। ହ୍ୟାଲୋ ହ୍ୟାଲୋ ଦିଦି ଶୁଭୁଛି। ହ୍ୟାଲୋ ହ୍ୟାଲୋ ଦିଦି
ହ୍ୟାଲୋ ଦିଦି ଆପଣଙ୍କୁ ମୋ କଥା ଶୁଭା ଯାଉଛି ଶୁଭୁଛି ଶୁଭୁଚି।
ହଁ ନାଇଁ ମୁଁ ତ ସେଇଠୁ ବସିଛି ମୁଁ ଯୋଉଠୁ ବସିକି କଥା ହଉଛି ସେମିତି ହି ବସିଛି ଆଜି ମାନେ ବର୍ଷା ହଉଛି ନା। ହଁ ଏଇ ବର୍ଷା ହଉଛି ନା ସେଇଥିପାଇଁ ନେଟକ୍ ପ୍ରୋମେମ୍ ଦେଖାଉଛି।
ହଁ
ଓହୋ ଆଉ କୁଆଡେ ବୁଲିବା ପାଇଁ ଯିବା କଥା ଯୋଉ କହୁଥିଲ କଣ ହେଲା।
ଆରେ କଣ ଯିବି ସେ ବାରିପଦା ଯିବି ବୁଲିବାକୁ ସେବେ ଏବେ ନା ସୁ ଷ୍ଟାଇଲ ସବୁ ଡ୍ୟାମ ରେ ଯୋଉ ପାଣି ଆସିଛି ଯୋଉ ଲୁଲ ସେ ଜାଗା ଟା ବଢା ହେଲାଉ ବୁଲିବା ପାଇଁ ଲୁଲୁଙ୍ଗିଅ ବି ବହୁତ ଇଚ୍ଛା ଥିଲା।
ଓହୋ
ତମେ ବାରିପଦା ଯାଇଥିଲ ସେ ଜାଗା କେମତି?
ବାରିପଦା ଜାଗା ଭଲ ଏଇ ବର୍ଷା ହଉଚ କୁଆଡେ ଠିକ ସେ ବୁଲି ହଉନାହିଁ।
ହୁଁ
ହଁ ବର୍ଷକ ଆମ ସାଙ୍ଗ ତିନି ଚାରି ଜଣ ଆସିଥିଲୁ ଆମେ।
ଓହୋ।
ବାରିପଦାର ଯୋଉ ଫେମସ ଜଗନ୍ନାଥ ମନ୍ଦିର ଯୋଉ ନାହିଁ। ଜାଣିଥିବ ପୁରୀ ଭଳିଆ ପୁରା ମନ୍ଦିର ଟା ହଁ ହଁ ବାସ୍ ବାସ୍। ଠିକ୍ ଠିକ ଶ୍ରୀକ୍ଷେତ୍ର ତ ଇଏ ହେଇପାରେ ଜଗନ୍ନାଥ ମନ୍ଦିର ତ ପ୍ରଥମେ ଆଗରେ ପୁରୀରେ ତାପରେ ବାରିଦରେ ବହୁତ ଲୋକ ବହୁତ ଲୋକମାନେ ଯେମିତି ପୁରୀରେ ଯେମିତି ଲୋକ ହଉନାହାନ୍ତି ପୁରୀ ତ ଜାଣିଥିବ ସବୁ ଲୋକ ଯାଇପାରନ୍ତିନି। କାରଣ ସେଠି ଭଗବାନଙ୍କ ଡୋରି ଲାଗିବ ମାନେ ଯିବ। କିନ୍ତୁ ବାରିପଦାରେ ବହୁତ ଲୋକ ଯି ପୁରୀ ଯାଇ ପାରୁନାହାନ୍ତି ସେ ଭାବି ଦଉଛନ୍ତି ସେଇ ବାରିପଦାରେ ପୁରୀ ଜଗନ୍ନାଥ ଠାର ଉପରୁ ଅଛନ୍ତି ଆଉ।
ହୁଁ।
ହଁ। ଆଉ ଏଇ ବର୍ଷା ଯୋଗୁରୁ ତ କୁଆଡେ ଯାାଇ ହଉନାହିଁ ଆଉ ହଁ ହଁ ହଁ
ଆଉ ବାରିପଦାରେ କଣ ଅଛି।? ହଁ ବର୍ଷା ତ ସକାଳୁ ହଉଚ ଯେ ସନ୍ଧ୍ୟା ପର୍ଯ୍ୟନ୍ତ। କଣ କରିବ ଆଉ ବାରିପଦା କୁଆଡେ ବୁଲିଛ?
ଆଜ୍ଞା ବାରିପଦ ଯ ଜାଣିଛ ତ ସେ ସେଥିର ଲୋକମାନୋନେ ବହୁତ ଭଲ ବାରି ପଦା ରେ ଯୋଉ ବୁଲାବୁଲି ତ ଇଏ ହେଇଛି ଗୋଟେ ଅଛି ବେଲଗଡ଼ିଆ ପ୍ରସାଦ।
ହୁଁ ହୁଁ।
ସେଠି ବୁଲିଛୁ ବହୁତ ଭଲ ଜାଗା ଗୋଟେ, ହଁ ଆଉ ସେଠି ତ ଅଛି ଗୋଟେ ଯୋଉ ଅମ୍ପିକା ମନ୍ଦିର ଗୋଟେ ଅଛି,
ହୁଁ-ହୁଁ-ହୁଁ-ହୁଁ-ହୁଁ ଅମ୍ବିକା ମନ୍ଦିର, ଯୋଉ ମନ୍ଦିର ସେଇଟା କଣ କହିଲ ଯୋଉ, ହୁଁ ଛଉ ନୃତ୍ୟର ବୀର ସନ୍ତାନ ମାନେ ସେଠି ଅଛନ୍ତି ପରା ସୁବ୍ ମାନେ, ଶୁଣିବାକୁ ମିଳେ ଛଉ ନୃତ୍ୟ ପ୍ରସିଦ୍ଧ ଆଉ ଅମ୍ବିକାଙ୍କ,
ଆଉ ଗୋଟେ ଯଦି ଜାଣିଛ ବାରିପଦରେ ଗୋଟେ ଶୁଣିଥିବ ଏ ଯୋଉ ଖିଚିଙ୍ଗ ମନ୍ଦିର ଯୋଉ ଗୋଟେ ଅଛି,
ହୁଁ-ହୁଁ-ହୁଁ ତାର ଗୋଟେ ହଁ ଖିଚିଙ୍ଗ ଟା ହୁଏ,
ଆଉ ତ ଜାଣିଥିବ ଅ ଆଏତ୍ ଏପଟରେ ଅଛି କି ନାହିଁ ସେପଟ ବାରିପଦାରେ ଗୋଟେ କନି ଗୋଟେ, ସବାଇ ଘାସ ବୋଲି ଗୋଟେ ଜିନିଷ ଅଛି,
ସମ୍ବାଇ ଘାସୁରି,
ହଁ-ହଁ ସେଇଥିରେ ବହୁତ ମାନେ କହନି ର ବସି-ବସି ହଁ ସେଇଥିରେ ସବୁ ବହୁତ ନା ରସିି ଗୁଡ଼ାକ ବହୁତ ହୁଏ,
ହୁଁ ଆରେ ତାଙ୍କର ଗୋଟେ ତାଙ୍କର ଗୋଟେ ଗୀତ ଅଛି ଜାଣିଛ ନା ନାଇଁ, ତାଙ୍କର ଗୋଟେ ଗୀତ ଅଛି ହେଲା ମୟୂରଭଞ୍ଜ ଆଉ ବାରିପଦାର ଗୋଟେ,
ହୁଁ-ହୁଁ, ଓ ହ ଆଉ ତ ଜାଣିଥିବ ବାରିପଦାର ଯୋଉ ଶାଳ ପତ୍ରରେ ଆମର ଯୋଉ, ହଁ-ହଁ,
ଆରେ ତା
ଏବେ ତ ଏଇ ଯୋଉ ଖାଇବାର କିଛି ଫଙ୍କସନ ହେଲେ ଥାଙ୍କ୍ କୋଉ ଗିତ ମୁଁ କାଇଁ ଜାଣ
ହେଲୋ ଯୋଉ କଣ ଫୁଲ୍ କହିଲେ ସିଲ୍ ମିଳି ପାଳର ସ ମୁ ଜିମା ଆମ ସୁନ୍ଦର ଚେ
ଅ ହ ହେଲୋ, ହେଲୋ, ଦିଦି କଥା ଶୁଭୁଜି, ମୁଁ କଇନି ଶୁଭୁଛି ଆରେ ଏବେ ଜାଣିଛ, ମୁଁ କହିଲି ଏବେ ତ ଯେତେ ସବୁ ଫଙ୍କସନ୍ ରେ ସବୁ ତ ରେଡିମେଡ, ହଁ ମୁଁ କହିଲି ଏବେ ତ ଦେଖି ତ ଯେତେ ସବୁ ଖାଇ ଭୋଜି ଫୋଜି ରେ ସବୁ କଣନି, ସବୁ ଖଲି ପତ୍ର ତିଆରି କଲେଣି ରେଡିମେଡ୍ ବାଲା, ଆଉ ସେଠି ଜାଣିଛ ସେଠି ଲୋକମାନେ ନିଜେ ସବୁ ସଏ ଯୋଉ ଶାଳ ପତ୍ର ତୋଳିକି ନିଜେ ସବୁ ପତେ ଯୋଉ ଖଲି ତିଆରି କରୁଛନ୍ତି, ଆଉ ଶାଳ ପତ୍ର ଖାଇବାରେ ତା ବାସ୍ନାଟା ଜାଣିଛ କେମିତି ଆଉ,
ହୁଁ ଶାଳ ପତ୍ରରେ ତ ଜାଣିଛ ଖାଦ୍ୟ ମାନେ, ଖାଇବାର ବାସ୍ନା ସେଥିରେ ପଳେଇ ଆସିବ ଯେମିତି କଦଳୀ
ସେଥିରେ ସେ ନିଜେ ଯ ହଁ, ବା ସେଦି ସେଥିରେ ସେ ନିଜେ ଜଙ୍ଗଲକୁ ଯାଉଛନ୍ତି ନିଜେ ଶାଳ ପତ୍ର ତୋଳିିକିଆଣିକି ନିଜ୍ ସେ ଖଲି ଦୋନା ସବୁ ତିଆରି କରୁଛନ୍ତି ସେଇଟା ଦେଖିକି ବହୁତ ଖୁସି ଲାଗିଲା ଆମେ ସେଇ ଥିରେ ବି ଯୋଉ ତାଙ୍କର ସେଠିରେ ଜାଣିଥିବ ମାଂସ ମୁଢି଼ ପୁରା ପ୍ରସିଦ୍ଧ ଖାଇବା ଯଉ
ନାଁ। ହଁ ମୁଢି଼ ମାଂସ ତାଙ୍କର ସେଟା ଶାଳ ପତ୍ରରେ ହିଁ ଦିଅନ୍ତି ମୁଢି଼ ମାଂସ ଖାଇବାକୁ,।
ବାସ୍ ବାସ୍ ସେଇଟା ତ ଆମେ
ତାଙ୍କର ଗୋଟେ ପିଲାଟେ ଗୀତ ତାଙ୍କର ଗୋଟେ ପିଲାଟେ ଯୋଉ ଗୋଟେ ଗୀତ ଗାଇକି ଗୋଟେ ଫେମସ୍ ହୋଇନଥିଲା? ଯୋଉ କଣ କହିଲ ଜଗନ୍ନାଥ ରଥ ଟାଣି ଏଠି ଆମେ ନାରୀ ଶକ୍ତି ସଂସ୍କୃତି ପରମ୍ପରାରେ ଧରା ଆମର ମାଟି ଆତିଥ୍ୟ ଦେବାରେ ନାହିଁ ଆମର କେହି ସମ ପକ୍ଷ ବାରିପଦା ସହର ଆମ ସମସ୍ତଙ୍କ ହୃଦୟରେ ସ୍ପନ୍ଦନ।
ଅଁ ଆଉ ତ ଜାଣିଥିବ। ଆଉ ଗୋଟେ ଯାଇପାଇଲୁନି ବର୍ଷା ପାଇଁ ଯୋଉ ସିମିଳିପାଳ ଯିବାର ଥିଲା ଟିକେ ଯାଇ ପାଇଲୁନି ଆଉ।
ଆରେ ହଁ ରେ ଶିମିଳିପାଳ ଟା ବହୁତ ବଢିଆ ଜାଗାଟା। ବାଘ ବି ଦେଖିଆକୁ ମିଳେ ସତରେ ନା କଁ ଛୋଟବେେଳେ ପଢିଥିଲେ ତ ବାଘ ଅଛନ୍ତି ବୋଲି।
ହଁ ପା ସେଠି ଦେ ଖିଆକୁ ମିଳେ ଯେ ସେଇଠୁ ଆମେ ଟିକେ ଯାଇପାଇଲୁନି ଆଉ ସେଟା ତ ଜାତୀୟ ଉଦ୍ୟାନ
ଆମେ ତମେ ହଁ ହଉ ଠିକ ଅଛି ଗୋଟେ ଜାଗା ତ ଛାଡିକି ଆସିଚ ଆମେ କେତେ କେତେବେଳେ ଯିବା ଶିମିଳି ପାଳ ବୁଲିଆକୁ ଆଉ। ହୁଁ। ପାଗ ଟିକେ ଭଲ ଦଉ ଶିମିଳିପାଳ ଜିଆ ଶିମିଳିପାଳ
ସେଇଟା ଟିକେ ବୁଲିହେଲାନି ଟିକେ ଆଉ ବାଘ ଦେଖି ଟିକେ ଆସିଥାନ୍ତେ ବୁଲୁଥିବେ ବାଘ ଗୁଡାକ।
ସୁନ୍ଦର ଦୁନିଆ। ବାଘ ଗୁଡା ଟିକେ ପାଣି ପିଉଥିବେ ମତେ ଲାଗୁଚି ବ
ହଁ ହଁ ଇଁଗ ହଁ ଏବେ ଟିକେ ବର୍ଷା ଟିକେ ହଉଚି ସେମାନେ ଟିକେ ବୁଲାବୁଲି କରିକି ଟିକେ ଏଇଦିନା ଖରାରେ ପୁରା ସେମାନେ ବାହାରୁ ନଥିବେ।
ସରି ସ୍ ଆଉ ତମେ କଁ ଖାଇଚ?
ମୁଁ ପା ସେଇଆଜି ଖାଇଲି ଯୋଉ ରୁଟି ସୁଜି ଆଉ ଆଳୁ ତରକାରୀ ଆଉ। ହଉ ଦିଦି ଆଉ କେବେ କଥା ହବା ମୁଁ ରଖୁଚି ଆଉ।